ଏ ଟିକେ ଶୋଇଥିଲି ଆଉ।
ଆଉ ଆଚ୍ଛା ଭଲ ଅଛନ୍ତି?
ହୁଁ ଭଲ ଅଛି।
ହୁଁ ଆଚ୍ଛା। ତ ଆମେ ଆମ ଟପିକ ଉପରକୁ ଯିବା।
ହୁଁ
ଆପେ ଏକ
ହୁଁ
ରଥଯାତ୍ରା।
ହୁଁ।
ତ ଆପଣ ଜାଣିଥିବେ ଆମ ଓଡିଶାର ସବୁଠାରୁ ବଡ଼ ଏବଂ ପ୍ରସିଦ୍ଧ ପ୍ରସିଦ୍ଧ ପର୍ବ ହୋଉଚି ଆମର ରଥଯାତ୍ରା ଯାହା କି ଆମର ପ୍ରତିବର୍ଷ ଆଷଢ ମାସର ଶୁକ୍ଲ ପକ୍ଷ ଦ୍ୱିତୀୟ ତିଥିରେ ଏହି ପର୍ବ ପାଳନ କରାଯାଏ। ଯୋଉଟା କି ଆମର ଏବେ ଏଇ ଜୁଲାଇ ମାସରେ ହବ ଆ ଆଗକୁ ଆସିବାକୁ ଯାଉଚି। ଏହି ଦିନ ଶ୍ରୀ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ବଡ ବଡ ରଥରେ ବସି ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। ଏହି ପର୍ବ ଭକ୍ତି ଏକତା ଓ ସଂସ୍କୃତି ପ୍ରତିକ। ରଥଯାତ୍ରାର ପରମ୍ପରା ବହୁ ପ୍ରାଚୀନ। ଏହା ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଚି। ଦେଶ ଦେଶରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସି ଏହି ପର୍ବଯାତ୍ରାରେ ଯୋଗ ଦେଇଥାନ୍ତି। ଅ ଆମର ତିନି ରଥ ଅ ଅଛି ଶ୍ରୀ ଜଗନ୍ନାଥଙ୍କ ରଥ ନାମ ମନ୍ଦିର ତ ବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ ସୁଭ ତାଙ୍କ ମୁଖ୍ୟ ନାମ ତାଙ୍କ ଦର୍ପଦଳନ ପ୍ରତ୍ୟେକ ରଥ ନିଧିଷ୍ଟ ରଙ୍ଗ ଆକାର ଓ ପରମ୍ପରା ଅନୁସାରେ ପ୍ରସ୍ତୁତ କରାଯାଏ। ଯେମିତି କିି ପ୍ରତିବର୍ଷ ଅକ୍ଷୟ ତୃତୀୟ ଦିନ ରଥ ନିର୍ମାଣ ଆରମ୍ଭ ହୁଏ ନିର୍ଦ୍ଦିଷ୍ଟ କାଠରେ। ଦକ୍ଷ ମହାରଣା ମାନେ ପରମ୍ପରା ଅନୁସାରେ ରଖ ତିଆରି କରନ୍ତି।
ହୁଁ
ପହଣ୍ଡି ବିଜେ ହୁଏ। ରଥଯାତ୍ରା ଦିନ ମହାପ୍ରଭୁ ମାନଙ୍କୁ ମନ୍ଦିରରୁ ରଥ ପର୍ଯ୍ୟନ୍ତ ଆଣିବା ନୀତିକୁ ପହଣ୍ଡି କୁହାଯାଏ। ଏହି ସମୟରେ ଭକ୍ତମାନେ ଜୟ ଜଗନ୍ନାଥ ଧ୍ୱନିରେ ପରିବେଶକୁ ଭକ୍ତିମୟ କରିଦିଅନ୍ତି। ତାପରେ ଯେତେବେଳେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ତିନି ଠାକୁର ରଥ ଉପରକୁ ଯାଆନ୍ତି ସେତେବେଳେ ଅ ପୁରୀର ଗଜପତି ରାଜା ମହାରାଜା ତିନୋଟି ରଥରେ ସୁନାର ଝାଡୁରେ ସଫା କରନ୍ତି, ଏହାକୁ ଛେରା ପହଁରା କୁହାଯାଏ, ଏହା ସମସ୍ତେ ଭଗବାନ ସମ୍ମୁଖରେ ସମାନ ବୋଲି ସନ୍ଦେଶ ଦେଲେ। ଅ ଗୁଣ୍ଡିଚା ଯାତ୍ରା ଆଉ ବାହୁଡା଼ ଦିଟା ଜାକ ତିନି ଠାକୁର ସାତ ଦିନ ଗୁଣ୍ଡିଚା ମନ୍ଦିରରେ ରହିଥାନ୍ତି। ପରେ ବାହୁଡା଼ ଯାତ୍ରାରେ ପୁରୀ ଶ୍ରୀମନ୍ଦିରକୁ ଫେରିଆସନ୍ତି, ତାପରେ ହୁଏ ଆମର ସୁନାବେଶ। ବାହୁଡା ପରେ ମହାପ୍ରଭୁ ମାନେ ସୁନାର ଅଳଙ୍କାରରେ ସାଜ ସଜିଥାନ୍ତି ଏହାକୁ ସୁନାବେଶ କୁହାଯାଏ। ଏହି ବେଶ ଦେଖିବା ପାଇଁ ଅସଂଖ୍ୟ ଭକ୍ତଙ୍କ ସମାଗମ ହୁଏ। ଓ ରଥଯାତ୍ରା କେବଳ ଏକ ଧାର୍ମିକ ପର୍ବ ନୁହେଁ। ଏହା ଓଡିଆ ଜାତିର ଗର୍ବ ଓ ପରିଚୟ। ଏହା ଭାଇଚାରା ଏକତା ଭକ୍ତି ଓ ସେବାର ବାର୍ତ୍ତା ଦିଏ। ଯେମିତି କିି ରଥଯାତ୍ରା ଓଡିଶା ସଂସ୍କୃତି ଏକ ଅମୂଲ୍ୟ ପରମ୍ପରା ଏହା ସମଗ୍ର ବିଶ୍ୱରେ ଗୌରବକୁ ପ୍ରକାଶ କରିଥାଏ। ଅ ଯେମିତିକି ଆମେ ସମସ୍ତେ ଏଇ ପର୍ବ ଅର ମହତ୍ଵକୁ ବୁଝି ଆମର ଅ ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ ରଖିବା ଉଚିତ। ହଁ ଆପଣଙ୍କ ଏରିଆରେ ରଥଯାତ୍ରା ପାଳାନ ହୁଏ?
ହୁଁ।
ହ୍ୟାଲୋ
ହୁଁ।
ହଁ ହେଇଆ ରଥଯାତ୍ରା ପାଳନ ହୁଏ।
ହୁଁ ଆମ ଖଲିକୋଟରେ ତ ପାଳନ ହୁଏ ରଥଯାତ୍ରା।
ଆଚ୍ଛା। ଆପଣ କେବେ ରଥରେ ବସିଚନ୍ତି?
ନାଇଁ ରଥରେ ବସିନି କିନ୍ତୁ ରଥ ଭିଡିଛି।
ରଥ ପିଡିଛନ୍ତି?
ହଁ ଯୋଉ ରଥ ଟାଣା ହଉଛି ସୁଭଦ୍ରାଙ୍କ ରଥ ଟାଣୁଛି ସବୁ ବର୍ଷ ଆମ ଖଲିକୋଟ କୁହାଯାଏ କୁଆଡେ ଆମ ବିଶ୍ଵର ଦ୍ଵିତୀୟ ବୃହତ ତମ ଜଗନ୍ନାଥ ମନ୍ଦିର ହେଉଛି ଆମ ଖଲିକୋଟରେ ଥିବା ଜଗନ୍ନାଥ ମନ୍ଦିର। ତ ପୁରୀ ତ ଯିବା ପାଇଁ ସେତେ ସୁଯୋଗ ମିଳେନି ତ ପ୍ରତିବର୍ଷ ଏଇ ଖଲିକୋଟ ହିଁ ମୁଁ ମୋର ରଥଯାତ୍ରା ପାଳନ କରେ ବା ଜଗନ୍ନାଥଙ୍କୁ ଦେଖିବାକୁ ଯାଏ ପ ଖଲ୍ଲିକୋଟ।
ଆଚ୍ଛା। ତ କେବେ ଆପଣ ମାନେ ଯେଉଁ ରଥ ଦୌଡ଼ି ଟାଣନ୍ତି। ସେତେବେଳେ ଆପଣଙ୍କୁ କେମିତି ଅନୁଭୂତ ହୁଏ?
ରଥ ଟା ଦୌଡି ଟାଣିଲା ବେଳେ ତ ବହୁତ ଖୁସି ଲାଗେ। ଆଉ ମଜା ବି ଲାଗେ ସାଙ୍ଗସାଥି ମାନଙ୍କ ସହିତ ଟାଣିବା ପାଇଁ। ବହୁତ ଖୁସି ଲାଗେ। ମାନେ ଗୋଡ ଫଳି ହେଇଯାଉଥିବ। ମାନେ ଡେଞ୍ଚା ପଲା ଗୋଡ ମଳି ହେଇ ଯାଉଥିବ ଇଆଡେ କଷ୍ଟ ହଉଥିବ କିନ୍ତୁ। ଜଗାର ଦଉଡି ମାନେ କୁହନ୍ତିନି ମାନେ ଅଲଗା ପ୍ରକାର ଖୁସି। ତ ତା ପାଇଁ ଯେତେ କଷ୍ଟ ହେଲେ ବି ସେ କଷ୍ଟ କଷ୍ଟ ପରି ଲାଗେନି ତ ତମେ କେବେ ରଥ ଭିଡିଛ କି ନାଇଁ?
ନାଇଁ ମୁଁ ଯେତେବେଳେ ଛୋଟ ଥିଲି ରଥରେ ବସିଥିଲି ଆମର ଏଇ ଖଲ୍ଲିକୋଟ ରେ ହିଁ।
ହୁଁ ହୁଁ।
ବୁଝିଲେ ତ ମୁଁ କେବେ ଟାଣି ନାହିଁ ରଥ କାରଣ। ସେ ଯୋଉ କହୁଛନ୍ତି ଜଗା ଡୋରି ଲାଗିଲେ ପୁରୀ ଯିବ ଜଗାର ଡୋରି ଲାଗିଲେ। ରଥ ଦଉଡି ଟାଣିବ ମୋର ତ ଭି ଡୋରି ଲାଗିନିଁ। କେବେ ଲାଗିବ ଦେଖିବା। ଯେବେ ଲାଗିବ ସେବେ ରଥ ଟାଣିବା। ହଁ। ତାପରେ ରଥ ଯେତ ବାହୁଡିକି ତିନି ଠାକୁର ଆସିବା ପରେ। ଆମର ଯୋଉ ଲକ୍ଷ୍ମି ମା ଅଛନ୍ତି। ସେ ପୁରା ଜଗନ୍ନାଥଙ୍କ ଉପରେ ବହୁତ ଜୋର ରାଗି ଯାଇଥିବେ। କାରଣ ତାଙ୍କୁ ତାଙ୍କ ସାଙ୍ଗରେ ନେଇ ନଥିବା ହେଥୁ ସେ କଣ କରିଥିଲେ ରାଗ ଋଷା ରେ ବସିଥିଲେ। ତାଙ୍କୁ ମନେଇବା ପାଇଁ ରସଗୋଲା ଜଗନ୍ନାଥ ଧରିକି ଯାଇଥିଲେ।
ହୁଁ।
ସେ ତ ଲକ୍ଷ୍ମୀଙ୍କୁ ମଧ୍ୟ ମନେଇଥିଲେ। ତାଙ୍କ ରସଗୋଲା ମଧ୍ୟ ଖାଇଥିଲେ ଏମିତି କି ସେଥିଲା ଆମ ରଥଯାତ୍ରା। ଏବେ ମଧ୍ୟ ସେହିପରି ଢାଞ୍ଚାରେ ଅ ଏବେ ମଧ୍ୟ ପୁରାଣ ହିସାବରେ ଚାଲିଛି। ତ ଆଗକୁ ମଧ୍ୟ ଚାଲିବା ପିଢ଼ିତ। ପରେ ପିଢ଼ି ଯେତେ ପିଢି ଆସିବେ ସବୁବେଳେ ସେଇ ରଥଯା ମାନେ ଏତେ ହିଁ ରଙ୍ଗା ଯେତେ ହିଁ ରାତିରେ ହିଁ କେମିତି ହିଁ ଚାଲିବ। ହ କଣ କେ ଆଣି?
ହୁଁ।
ପୁରୀରେ କିନ୍ତୁ ଅସଂଖ୍ୟ ଭକ୍ତ ଥାଆନ୍ତି।
ହୁଁ।
ଆପଣ ଗପ ଗପ୍ ଚାହିଁଲେ କେ ପୁରୀ ଯାଇଛନ୍ତି।
ନାଇଁ।
ପୁରୀ କୁ କେତେଥର ଯାଇଚ?
ମୁଁ ପୁରୀ ବୋହୁତ୍ ଥର ଯାଇଛି ବହୁତ ଗହଳି। ଅ ବହୁତ କଷ୍ଟ ହେଇଥାଏ ଜଗାର ଦର୍ଶନ ମିଳିଲା ବେଳକୁ। ଡୋରି ତ ଲାଗିଲେ ଯିବା କଥା ବାକି ଡୋରି ଲାଗିବା ସହ ବହୁତ୍ କଷ୍ଟ ସରିବାକୁ ପଡ଼ିଥାଏ କାରଣ ଏବେ ଆମ ଦେଶ ଖାଲି ଆମ ଓଡିଶାରେ ନାହିଁ। ଓଡିଶା ବାହାରୁ ମଧ୍ୟ ଜଗନ୍ନାଥ ମନ୍ଦିର ଦେଖିବା ପାଇଁ ଲୋକ ହଜାର ହଜାର ନୁହେଁ କୋଟି କୋଟି ସଂଖ୍ୟା ଲୋକ ଆସୁଛନ୍ତି ତ ଜଗାକୁ ଦେଖିବା ପାଇଁ ବହୁତ ବିକଳ ସମସ୍ତେ ମାନେ ଟେଲା ଫେଲା ମାନେ ବହୁତ ସେଇଟା ବହୁତ କଷ୍ଟ ହେଇଥାଏ। ମୁଁ ସବୁବେଳେ ଭାବି ସମସ୍ତଙ୍କୁ ଡୋରି ଲାଗୁଛି ମୋର କଣ ପାଇଁ ଡୋରି ଲାଗୁନିଁ ଜାଗା ମୋର କଣ ଭୁଲ ମତେ ଡାକୁନେଇ। କିନ୍ତୁ ଯେତେବେଳେ ଜାଣିଲି ଯେତେବେଳେ ଗଲି
ହୁଁ।
ତ ସେବେ ବୁଝିଲି କି ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ଜଗା ଜାଣିଥିଲା କି ମୁଁ ଏତେ କଷ୍ଟ ସହିପାରିବିନି ଏତେ ଠେଲା ପେଲାରେ ଯାଇପାରିବିନି ତାକୁ ଦର୍ଶନ କରିପାରିନି ବୋଧହୁୁଏ ସେଥିପାଇଁ ସେ ଅ ମୋର ଡୋରି ଲଗାଉନଥିଲା ଏବେ ଯାଇଥିଲି ମାଉସୀଙ୍କ ଫ୍ୟାମିଲି ସହ ଯାଇଥିଲି। ଭାଇ ମାଉସା ମାଉସୀ ମତେ ମତେ ମଝିରେ ଧରି ଯାଇଥିଲେ ଯେହେତୁ ମୁଁ ଛୋଟଟେ ତ ମତେ ଏପଟ ସେପଟ କେଞ୍ଚି ଦଉଥିଲେ ବହୁତ୍ କଷ୍ଟ ହବ। କାରଣ ସେଠି ଯଦି ବି ହଜିଯିବ ତ ବହୁତ କଷ୍ଟରେ ମିଳିବ ବହୁତ୍ ଗହଳି ନା। ତ ଜଗାର ଡୋରି ଲାଗିଲା ବହୁତ ଭଲରେ ଭଲରେ ଯାଇକି ମୁଁ ଜଗା ଦର୍ଶନ କରିକି ପଳେଇ ଆସିଲୁ। ତା ସହିତ କୋଣାର୍କ ବି ଯାଇଥିଲି କୋଣାର୍କ୍ ଙ୍କର ସୂର୍ଯ୍ୟ ମନ୍ଦିର ଯୋଉଠି ଆମର ଅ ପୃଥିବୀକୁ ପଢୁଥିବା ସୂର୍ଯ୍ୟକିରଣ ଯୋଉଠି ପ୍ରଥମେ ଆମର କୋଣାର୍କରେ ଥିବା ସୂର୍ଯ୍ୟ ମନ୍ଦିରରେ ପଡ଼ିଥାଏ ଅ ଆଉ ଆଉ ବହୁତ ଅ ଆମ ଅ ଓ ମାନେ ଓଡ଼ିଆ ସଂସ୍କୃତି ଆ ପାରମ୍ପାରିକ ରୀତି ରେ ଭରପୁର ସେଇ ଆଉ ମନ୍ଦିର ଆ ବହୁତ ପର୍ଯ୍ୟଟକ ସେଠାକୁ ଆସନ୍ତି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ବହୁତ ସୁନ୍ଦର ଲାଗେ ଦେଖିବା ପାଇଁ ଜାଗା ତ ଆମେ କେବେ କୋଣାର୍କ ଯାଇନ?
ନା ମୁଁ କେବେ ଯାଇନି? ମୁଁ ବାସ ଭୁବନେଶ୍ଵର ଲାଇନ ବୁଲିଛି। ଆଉ ଏଇପଟ ଲାଇନ୍ ଯାଇନି। ପୁରୀ ଯାଇନି। କୋଣାର୍କ ଯାଇନି। ତ ଆପଣ ଯାଇଛନ୍ତି?
ଆଚ୍ଛା ତ ମୋ ଟାଇମ୍ ହେଇଯାଇଛି।